ହେଲୋ ରହି ରହୀ କଣ କରୁଛ? ହଁ ମୁଁ ବି ଛାତ ଉପରେ ବସିଛି। ତମ ଆଡେ ଗରମ୍
ଗରମ ନାଇଁ ନାଇଁ ଏମିତି ଥଣ୍ଡା ଟିକେ ଲାଗୁଛି ଆଉ ତମ ଆଡେ?
ଆମ ଆଡେ ତ ପୁରା ଗରମ। ଦେହରୁ ଝାଳ ହଁ ବର୍ଷା। ବର୍ଷା ହେଇଥିଲା। ହେଲେ ଯୋଉ ବର୍ଷା ହଉଛି ନା ଗରମ ର ମାତ୍ରା ଟା ଆହୁରି ବଢେଇ ଦଉଛି।
ହଁ। ଯଦି ବହୁତ ଜୋରରେ ବର୍ଷା ହୁଅନ୍ତା ନାଦି ଦିଅନ୍ତା ତ ଟିକେ ଥଣ୍ଡା ଲାଗୁନି ତ ଆଜି ଆମ ଆଡେ ବର୍ଷା ହେଇଛି। ବହୁତ ନାଦି ଦେଇଛି ବର୍ଷା।
ଆଛା ନାଦିଛି ମାନେ ତ ଶୀତ ଲାଗିବା, କଥା ନା ତ ତମେ ଛାତ ଉପରେ କଣ କରୁଛ?
ଟିକେ ବୁଲି ଦେଉଛି ଆଉ ନାଇଁ ନାଇଁ ସେମିତି ବୁଲୁଛି ଆଉ।
ଆଚ୍ଛା ତମ ଘରେ କୋଉ କୋଉମାନେ ଅଛନ୍ତି?
ଘରେ ବାପା, ମମି, ସାନ ବୋଉ, ସାନ ବାପା। ଭାଇ, ପୁଅ, ଦି ଭଉଣୀ, ଚିଙ୍କି, ମିଙ୍କି ଆଉ ଆଉ ମା ବା, ସବୁ ଅଛନ୍ତି ଆଉ।
ତମେ ଘରେ କେତେ ଦୂର କୁହନି।
ହଁ
ନା, ତାଙ୍କ ଯୁ ଯୋଉ ବନର ଯୋଉ ତାଲିକାଟ ସେଥିରେ, କାହିଁକି ତମନାଟ ମିଳୁନି?
ଆରେ, ମୁଁ ମତେ ବି ତମେ ପଚାରିଲ ନା ମୁଁ ସେଥିରୁ ସମସ୍ତଙ୍କ କଥା କହିଦେନି, ହେଲେ ମୋ କଥା କହିଲେ ନି।
ତମକୁ କଣ କରିବାକୁ ଭଲ ଲାଗେ?
ମତେ ନାଚିବାକୁ ଭଲ ଲାଗେନି?
ମାନେ ନାଚିବାକୁ ମାନେ ଯେମିତି ଓଡିଶୀ ନାଚ? ସେ ଭଲ ଲାଗେ, ନା ଆଧୁନିକ ସଙ୍ଗୀତ ନାଚକୁ ଭଲ ଲାଗେ?
ମୁଁ ତ ଓଡିଶୀ। କିଛି ଡ୍ୟାନ୍ସ ତ ନ ଶିଖିଲେ, ଇଏ ହେଇପାରିବନି ତ ଆଧୁନିକ ଡ୍ୟାନ୍ସ ନାଚ ଆଉ
ଆଚ୍ଛା, ଯେହେତୁ ଆମେ ଓଡିଶାରେ ରହୁଛେ, ତ ଓଡିଆ କଥାକୁ କିଛି ଗୁରୁତ ଦବା ନା ଦେବା
ହଁ ବାହା
ଆମ ଓଡିଶାର ରାଜଧାନୀ ତାହେଲେ କୋଉଠି?
ଆମର ରାଜଧାନୀ ଓଡିଶାର ଭୁବନେଶ୍ଵର।
ଆଚ୍ଛା, ଭୁବନେଶ୍ୱରକୁ ଇଂଲିଶରେ କଣ କୁହନ୍ତି?
ସ୍ମାର୍ଟ୍ ସିଟି
ଆଛା, ମାନେ ସେଠି ଭୁବନେଶ୍ୱର ଲୋକମାନେ ସବୁ ସ୍ମାର୍ଟ, ଗାଁର ଲୋକମାନେ ସବୁ ମାନେ ହଉଡା ଟାଇପର ନାଇକି?
ଏହା ଯିଏ ଯାହା ଟିକେ, ଯାହା ବି କଲେ ଭୁ ଭୁବନେଶର ରାଜଧାନୀରେ ରହୁଛି, ସ୍ମାର୍ଟ ସିଟି, ସିଏ ବି ତ ସ୍ମାର୍ଟ ହେଇଥିବ, ବୋଲି ତ ସ୍ମାର୍ଟ ସିଟିରେ ରହୁଛି ନା?
ମାନେ ହାଉଡ଼ି ଟାଇପ ର ଅଛ, ତାହେଲେ ତମେ ବି ଭୁବନେଶ୍ୱରରେ ଯାଇଏ ରହିବ ସ୍ମାର୍ଟ ହେବ ପାଇଁ।
ଆରେ ଯିଏ ହାଉଲା ହେଉଥିବ, ତ ସେମିତି ସ୍ମାର୍ଟ ସିଟିରେ ରହିଲେ ସିଏ ହ ମାନେ ସ୍ମାର୍ଟ ହେଇଯିବ, ସେଟା ଏମିତି କିଛି ନାହିଁ।
ଆଛା, ତମର କଣ ଗୋଡ ପିନ୍ଧା ବିିନ୍ଧି ହଉଥିଲା?
ହଁ ଗୋଡ ତ ବିନ୍ଧା ବିନ୍ଧି ହଉ ଥିଲା, ହେଲେ ଏବେବି । ମୋର ବାଆଁ ଗୋଡଟା ବିନ୍ଧା ହଉଥିଲା ତ ଆଉ ଗୋଟେ ଏ ହେଉଛି, ମୁଁ ପଡିଥିଲି ସିଢ଼ି ଉପରୁ ଆଉ ପାଦଟା ଟିକେ ମାଡ ମାନେ ମୋଡି ହେ ଇଯାଇଥିଲା ତ, ସେ ସେଟା ବି ବିନ୍ଧା ହଉଛି। ଆଉ ବାଁ ପଟ ନା ନଖଟା ଉଠି ଯାଇଥିଲା, ନଖ ପାଖରୁ ଫାଟି ଯାଇଥିଲା ଉଠି ଯାଇନଥିଲା।
ଫାଟି ଯାଇଥିଲା। ତାକୁ ହଁ। ଆଛା ତାହେଲେ ଏମିତି ହେଇଥିଲା।
ହଁ
ତମକୁ ନାଚ ବି କରିଆସେ, ଗୀତ ବି ଗାଇ ଆସେ ତମକୁ, ଭଲ ଲାଗେ।
ମତେ ଗୀତ, ଏତେ ଗାଇ ଆସନି ମୋର କୋଇଲି କଣ୍ଠ ଏତେ ବି ନୁହଁ, ତମେ କାଳେ ଗୀତ ଗାଅ ଟିକେ ଭଲ ଟିକେ ଗୀତ ଗାଅ। ଆ।
ଆ ନାଇଁ ନାଇଁ ସେ ସବୁ ଏବେ ତାଲିକାରେ ନାହିଁ, ତ ଯେତିକି ତୁମକୁ ପଚାଯାଉଛି ସେତିକିର ମୋତେ ଉତ୍ତର ଦେବ ଠିକ୍ ଅଛି। ଛି ଆଛା ତମକୁ ଖାଇବା ବନେଇ ଭଲ ଲାଗେ ନା ଖାଇବାକୁ ଭଲ ଲାଗେ।
ମତେ ଖାଇବାକୁ ଭଲ ଲାଗେ ମୁଁ ତ କିଛି କରେନି ମତେ ଖାଇବାକୁ ଆସେନି ତିଆରି କରି। ହେଲେ ମତେ ଖାଇବାକୁ ଭଲ ଲାଗେ।
ମାନେ ଖାଇବାକୁ ଭଲ ଲାଗେ ହଁ ମତେ ତ ଦିଟା ଯା ଭଲ ଲାଗା ଯେହେତୁ ମୁଁ ରୋଷେଇ କରିବି ତ ତାକୁ ମୁଁ ପୁଣି ଖାଇବି ନା ଖାଇବିନି।
ଖାଇବୁ।
ଆଉ
କେବେ ଖେଚୁଡି ଖାଇଚୁ?
ହଁ ଖେଚୁଡି ତ ମୋର ସବୁଠୁରୁ
ତାହେଲେ ମୁଁ କହୁଚି ମୋ ଷ୍ଟାଇଲରେ ମୁଁ ଖେଚୁଡି କେମିତି ବନାନ୍ତି ତମକୁ। କହୁଚି ସେମିତି ଯଦି ତୁ ଯଦି ପାରିବୁ ତତେ ଯଦି ଭଲ ଲାଗ ପୁ ଆଉ ମୋର ଧାରା ଆଇଡିଆ ତାହେଲେ ମନେଇବ ଆଉ ନହେଲେ ନାଇ ମୁଁ କେବେ ତିଆରି କଲେ ତତେ ଦେଇଦେବି ଆଉ।
ହଉ।
ଖେଚେଡି ପାଇଁ ପ୍ରଥମେ ଆମେ ଆଳୁ ନବା
ଉଁ ହୁଁ।
ଆଉ ପଖାଳ ବାଦ ନବା।
କୁ ସେଟା ମୁଁ ତ କହିନି ନା ତମକୁ। ଯୋଉଟା କି ମୋ ଷ୍ଟାଇଲଲେ। ଖେଚଡ ପାଇଁ କିଛି ଆଳୁ ନବା ବହୁତ ଆଳୁ ନେଲେ ଡାଇବେଟିସ୍ ହେଇଯିବ ସେଥିପାଇଁ ଗୋଟିଏ ଆଳୁ ନବା।
ଗୋଟିଏ ବି ବହୁତ ଛୋଟ ସାଇଜି ର ଆଳୁ ନବା ତା ସହିତ ଭାତ ନବା ଭାତ ନହେଲେ ଯଦି ଆମର ଅରୁଆ ଚାଉଳ ଅଛି ନହେଲେ ଉଷୁନା ଚାଉଳ ଅଛି ନେଇପାରିବ। ଆଉ ତା ସହିତ ପିଆଜ ବି ନବୁ। ପୋଟଳ ନବୁ କାକୁଡ଼ି ନବୁ।
କାକୁଡି ଦିଟା ନବୁ ଆଉ କସିି କସିି କାକୁଡି କାରଣ ବୁଢା କାକୁଡି ଖାଇଲେ ଆ କିଛି ତାର କିଛି ଉ ମାନେ ହିଁ ନଥାଏ। ବୁଢ଼ା କାକୁଡ଼ି ଖାଇଲେ ପାଣିଚିଆ ଲାଗେ। ବ କଷି କାକୁଡି ଖାଇଲେ ଭଲ ଲାଗିବ ଆଉ କାକୁଡି ଯେତେବେଳେ ନବୁ ସେତେବେଳେ ଟିକେ ଟିକେ ଖାଇକି ନେବୁ ଯେମିତି କାକୁଡି ଟା ପିତା ନ ହେଇଥିବ କାରଣ ଖେଚୁଡ଼ିର ଯଉ ସାଜାତା ପିତା ହେଲେ ତ ନଷ୍ଟ କରିଦବ। ଆଉ କିଛି ଜିରା ନବୁ ଧଣିଆ ବି ନବୁ। କରି ପାଉଡର ନବୁ।
କଣ ପନ୍‌ସ ପାଉଡର ନା କି ପାଉଡର ନେବି?
ପରିବାରର ହଁ ହଁ। କଦଳୀ ପତ୍ର ଗୋଟେ ନବୁ।
ତାପରେ
ଆଉ ପଞ୍ଚ ଫୁଟଣ ତ ଜାଣି ଥିବୁ ପାଞ୍ଚ ପ୍ରକାରେ ଫୁଟିବ ଯୋରା। ପଞ୍ଚ ଫୁଟଣ
ସେଟା ପୁଣି କଣ ତୁ ଜାଣିଚୁ?
ପ୍ରଥମରୁ ଦିଟା ଅରୁଆ ଚାଉଳ ନବ ତା ସହିତ ଆଉ ଗୋଟେ ଛୋଟ ସାଇଜ ର ଆଳୁ ଦରକାର ଆଉ କିଛି ପୋଟଳ ଦରକାର, ବିନ୍ସ ଦରକାର, ଗୋଟେ ଭେ ଣ୍ଡି ବି ଦରକାର ଆଉ ଗୋଟେ ଛୋଟ ବାଇଗଣ। ଆଉ ଗୋଟେ ଟମାଟର ଦିଟା ଉଁ ଅ ହଁ କାରଣ ଏଟା କଳା ପଡିଯିବ ନା ସେଥିପାଇଁ ଛୋଟ ବାଇଗଣ ହିଁ ଠିକ ଖେଚୁଡିର ରଙ୍ଗ ଟାକୁ ସେ ଫିକ କା କରିଦବ ଆ ଆଉ ଆଜି ଗୋ ଟେ ନବ ଆଉ ଦିଟା ଟମାଟୋ ନବ ଲାଲ ଲାଲ ଟମାଟ ଅ ଆଉ ତି ଆଉ ଗୋଟେ ଅ ଯଦି ବାଡିରେ ତମର ଗଛ ଅଛି ଅମୃତଭଣ୍ଡା ଗଛ ତ ତୁରନ୍ତ ଯାଇ ତୋଳେ ନେଇ ଆସି ଆସିବ ଛୋଟ ଦେଖିକି ଆଛା ଯଦି ବି ତମ ବାରିରେ ଗଛ ଅଛି ତାହେଲେ ନିଜ ଗଛରୁ ତୋଳିକି ଆଣିବ ନହେଲେ କାକୁ ଯାଇକି ମାଗିବ କିଏ ଫାଳେ ଅମୃତଭଣ୍ଡା ଦବ। ସାଇ ପଡିସାରେ।
ହୁଁ।
ଆଉ ଗୋଟେ ବୋଇତାଳୁ ଛୋଟ ମାନେ ଗୋଟେ ବୋଇତାଳୁ ନବନି ମାନେ ସେଟା ଖେଚୁଡି ନୁହଁ ବୋଇତାଳୁ ଖେଚୁଡି ହେଇଯିବ। କ ସେଥିପାଇଁ ବୋଇତାଳୁ ର ଗୋଟେ ଭାଗ ନବ। ଆହା ଦୁଇଶହ ନେଲେ ବି ଚଳିବ। ବ ଯଦି ବି ବୋହୁତ ହେଇଯିବ ସେଥିରୁ ଖଣ୍ଡେ କାଢି ଦବ। ଆଉ କଣ ନବ? ହଁ ଚିନି ପିତା ସହିତ ମିଶିବ ଆଉ କିଛି ହଳଦୀ ଗୁ ଗୁଣ୍ଡ ମିଶିବ ଆଉ ଲଙ୍କା ଗୁଣ୍ଡା ବି ମିଶିବ ଗୋଟେ ଦିଇଟା ତିନି ଟା ଚାର ଟା ପାଞ୍ଚଟା ଯେତିକି ପାରିବ ତମେ ଧଣିଆ ପତ୍ର ମିଶେଇ ପାରିବ ତେଜପତ୍ର ମିଶେଇ ପାରିବ ଆ ଆଉ ଗୋଟେ ଆଉ ଗୋଟେ କଣ ଟା କହିଲ କାଜୁ ମିଶେଇବ। ଆଉ କିଛି ବାଦାମ ବି ନବ ଆ ଖିସମିସ ବି ନବ ଚେରି ବି ନବ ଆଉ ପୁରୀ ଖଜା ବି ତା ଭିତରେ ଗୋଳେଇ ଦେବ। ଖେଚୁଡି ମାନେ କଣ କହିଲ? ସବୁ ଯାକ ଯେମିତି ଘାଣ୍ଟି ହେଇଯାଇଥିବ, ତମ ତେ ତେଣିବୁ ଯାହା ବି ଘାଣ୍ଟି ପାରିବ ତାକୁ ଗୋଟେ ପାତ୍ରଟେ ନବ ଠିକ ଅଛି। ଯେମିତି କଡେଇ ନବ। ବ ଆଁ ପ୍ରଥମତଃ ଗ୍ୟାସ୍ ଅନ କରିବ। ଗ୍ୟାସ୍ ଲଗେଇକି ଆ କଡ଼େଇରେ ସବୁ ବସେଇବ ଟିକେ ପାଣି ହାଲକା ଓ ଅଳ୍ପ ପାଣି ଦବ ଯୋଉରା ସବୁ ତମେ ମିଶେଇଥିବ ଯେ ଏମିତି କ ଏ ପରିବା ସବୁ। ସେ କଡେଇରେ ନେଇକି ଆସ୍ତେ କିିନା ଢାଳି ଦବ ଯେମିତି ସାଉଣ୍ଡ ହବନି ବୁଝିଲ ନହେଲେ ପାଣିରେ ତମ ମୁହଁ ମୁହଁକୁ ଛିଟିକି ବ ଯାହା ଦ୍ଵାରା କି ତମ ମୁହଁରେ କଳା ଦାଗକପଡିଯିବ।
ହୁଁ।
ମାନେ ଏଇଟା ତାପରେ ଆସ୍ତେ କିନା ବି ଢାଙ୍କି ଦବ। ମାନେ କଡେଇର ମୁହଁକୁ ଖାପ ଖାଇଲା ଭଳିଆ ଗୋଟେ ଥାଳି ବଡ଼ ଥାଳି ଥିବ। ହଁ ତାପରେ ଟିକେ ମାରିଦବ କଣ କହିଲ ଘିଅ ଗୁଆ ଘିଅ। ନା କି ଡ଼ାଲଟା ଘିଅ ଗୁଆ ଘିଅ ମିଲଳେ ତାର ବୋହୁତ ବାସ୍ନା ଆସିବ। ଆଉ ସୁଙ୍ଗିବାକୁ ମତେ ଭଲ ଲାଗିବ। ଆଁ ଘିଅ ପକେଇଲା ବେଳେ ଆଙ୍ଗୁଟି ରେ ନେଇକି ଟିକେ ପାଟିରେ ପୁରେଇ ଦବ
ମୋ ପାଟିରେ କଣ ଖେଚୁଡି ହୋଉଚି ନା କଣ?
ହଁ ହଁ ଯାହା ବି ଭାବି ପାରିବ ଯେହେତୁ ମୁଁ ତମକୁ ଏଇ ଟ୍ରିକ୍ କୋହୁଚି ସେଥି୍ରକୁ ଟିକେ ଅନୁସରଣ କରିବ ଆଉ। ହଁ ମୁଁ ବି ଜାଣିବି ନା ମୋ ହାତ ରନ୍ଧାକୁ କେହି ଜଣେ ଭଲ ପାଉଚି।
ହୋଉ ଆପ୍ ମାନେ ତମ ହାତ ରନ୍ଧା ତ ଅ ମାନେ ଖାଇଲା ମାନେ ହାତ ଚାଟି ଚାଟିି ଖାଇବ ଆଉ।
ହାତ ତ ନୁହଁ ଆଙ୍ଗୁଠି ଚାଟି ଚାଟି ଖାଇବ।
ସେ ଆଙ୍ଗୁଟି କି ବି କାମୁଡି ଦେଲେ କହିଲେ ଚଳେ।
ଠିକ୍ ଠିକ୍। ଆଉ ତମେ ବି ଯାହା କହୁଛ ମ୍ୟାଡାମ୍ ସେଇଟା ଠିକ ଗୋଟେ ଦୃଷ୍ଟିରେ କିନ୍ତୁ ମତେ ଠିକ୍ ଲାଗୁନି। ଆଉ ତ କାହାକୁ ଠିକ୍ ଲାଗିପାରେ ଯେହେତୁ ତମେ କହୁଛ। ହଁ ତାପରେ ଯଦି ବି ତୁମ ଗ୍ୟାସ୍ ଯଦି ତର ହଁ ଜଳା ହାଇ ଥିବ ତାହାଲେ ତାକୁ ମିଡ଼ିଅମ୍ ଫେମ୍ ଵି କରିପାରିବ ଯଦି ମିଡ଼ିଅମ୍ ନହୋଉଛି ଡାଇରେକ୍ଟ ତାକୁ ବାଆଁ ମୋଡ଼ି ଦବ ଯୋଉଟା କି ଲୋ ହେଇଯିବ ସେ ତାପରେ ସିଛି ସିଛି ସିଛି ସିଛି ଯେତେବେଲେ ପରିବା ଟା ସିଛି ଯିବ ଥିବା ସବୁ ସିଝିଗଲେ ତ ପୁରା ଘାଣ୍ଟ ହେଇଯିବ ନା। ଯେମିତି ତାକୁ ଚକୁଡି ଦେଲେ ଯେମିତି ଛୋଟ ଛୁଆ ଖଆନ୍ତି ସିଜା ସେଇୟା ହେଇଛି ପ ହଁ ତମେ ସେମିତି ସେଥିପାଇଁ ଟିକେ ପାଣି ଦେଇକି ଯେମିତି ପରିବାର ଗୋଟା ଗୋଟା ଥିବ ଦେଖି ହାତରେ ଟିକେ ହାଲକା ଚୀପିବ ଯେମିତି ପରିବା ଟିକେ ନରମ ଲାଗୁିବ ତାପରେ ତାକୁ କାଢ଼ି ଆଣିବ। ଯେମିତି ବାରିରେ କଦଳୀପତ୍ର ଥିବ କଦଳୀପତ୍ର ତ ଯାହା ବି ଖାଇଲେ ବାସ୍ନା ହିଁ ଆସିଥାଏ। ସେଥିପାଇଁ ବାହାର ଖେଚୁକୁ କଦଳୀ ପତ୍ରରେ ବାହାର କରିଦବ ତାକୁ ଖେଳେଇଦବ ଖେଳେଇ ଖେଳେଇ ସାରିଲା ପରେ ଟିକେ ପଙ୍ଖା ପଵନେ ତାକୁ ଧଥୋଇଦବ ଯଦି ବି ଯାଉ ହେଇ ଯାଇ ଥିବ କାରଣ ସେଟା ଯାଉରୁ ଟାଣ ଲାଗିବ। ତାପରେ ଆଉ ଟିକେ ଗୁଆ ଘିଅ ମାରି ଦେଇକି ଟିକେ ଲୁଣ ପକେଇ ଦେଇକି ଚାମୁଚି ଆଣିକି ଖାଇ ଖାଇ ହାତରେ ଖାଇଲେ ହାତ ପଡିଯିବ ଚାମୁଚି ଆଣି ଫୁଣ୍ ଖାଇବ ସତଲ ତାର ଆସିଯିବ ଭାଇ କି କେବେ ଏମିତି ଖେଚଡି ଖାଇଚୁ
ନା ତୁ କେବେ କରିବୁ ମୁଁ ଖାଇବି ଆଉ
ଆଛା ଖାଇନ ଯଦି ମୁଁ ଯେମିତି କହିଲି ତମେ ସେମିତି ହିସାବରେ ପ୍ରସ୍ତୁତ କରି ଖାଇବ ଆଉ
ହଉ ଦେଖିବା କରିବାକୁ ଚେଷ୍ଟା କରିବା ଆଉ ହଁ ଏବେ ଯାଉଛି କରିବି ଏବେ ଯାଉଛି କରିବି।
ଏବେ ତ ତ ମୋ ସାଙ୍ଗ କଥା ହେଉଛ ନା କଥା ହେଇସାର ଆରାମସେ ବସିବ ଭାବିବ ମୋ କଥା ତ ଠିକ ଲାଗିଲା କି ନାଇଁ ତାପରେ ତମେ ଆରାମସେ କରିବ ଯଦି ତମର ଗ୍ୟାସ ସରି ଯାଇଥିବ ତ ଏବେ ତ ଭର୍ତ୍ତି କରିପାରିବନି ସେଥିପାଇଁ ଚୁଲି ଲଗେଇବ। ଚୁଲିରେ ଯଦି ତମର ଗୁଣ୍ଡା ଚାଳିବା ପାଇଁ ନଥିବ ତାହେଲେ କାଠ ଲାଗିବ କାଠ ଢାବା ସିଧା ପଳେଇବ। କିଛି ଯେମିତି ଢାବାରେ ହୋଟେଲରେ ଯେମିତି ଜରି ଆସେ ତଡକା ଜରି ଅଟା ଯରି ବେସନ ଯରି
ସେଇ ଜରିକି ପକେଇବ ଡିଆ ମାରିବ। ଏଇ ଦେଖି ଯାଇ ଚାହିକିି ମାନେ ରୋଷେଇ କଲା ବେଳେବି କିଛି ନା କିଛି ପ୍ରତି ସାବଧାନ ରହିବା ବି ଉଚିତ। ଠିକ୍ ଅଛି। ଆଁ ଜରି ପକେଇଲା ବେଳେ ଯଦି ଜରିର ନିଆଁ ଯଦି ହାତରେ ପଡିଯିବ ତାହେଲେ ସାଙ୍ଗେ ସାଙ୍ଗେ ତମ ଫୁଟିକା ବି କାରଣ ତମର କୋମଳ ଚମଡା ନ ଫୁଟିକା ବି ଆସିଯିବ ଆ ଗରମ ଦିନ ମାନେ ତ ଫୁଟୁକା ତ ବହୁତ